ହ
ହଁ ଆଉ ଆଉ କଣ ଖବର କଣ କରୁଛନ୍ତି।
ଏଇଠି ବସିଛ ଭଲ ଅଛନ୍ତି।
ହଁ ଭଲ ଅଛି ଆଉ ତମେ
ହଁ ଭଲ ଅଛି।
ଆଉ ଗାଧୁଆ ପାଧୁଆ ଖିଆ ପିଆ
ଉଁ ଗାଧେଇବା ସଇଲାଣି ଖାଇବ ଆଉ ବାକି ଅଛି ଆଉ ସକାଳେ ଖାଇଥିଲୁ। ଦେ ଭ ପ ଖାଳ ଖିଆ ହବ ଆଉ।
ଓହଁ ରୋଷେଇ।
ରୋଶାଇ ସଇଲାନି
ସରିଲାନି ଆମର ଆରମ୍ଭ ହେଇନି ଆମର ସକାଳ ଜଳଖିଆ। ହଁ ପରଅଟା ଭଜା ହଁ ସେଇଠି ହେଇଛି ଆଉ ଭାତ ହବ ଭାତ ବସିଛି।
ହୁଁ
ଆଜି ଶୁକ୍ରବାର ଅଛି ଯହେଲେ ଆମିଷ ଫମିଷ ହବ ଟିକେ ଲେଟ୍ ହବ
ହଁ ଆଉ ଛୁଆ ପିଲା।
ଛୁଆ ପିଲା ଆମର ଝିଅ ଟେନ୍ଥ ପଢ଼ୁଛି ଦଶମ ପଢ଼ୁଛି ପୁଅ ଷଷ୍ଠ।
ହ ଅ ହଁ
ଆଉ ତମର
ଆମ ଛୋଟ ଝିଅ ଟେ ବର୍ଷେ ହବ ଆର ମାସରେ
ହ ହଁ
ହଁ
ଆଉ ରଜ ଏବଏ ବର୍ଷ କେମିତି ରଜ ପାଳିଲ।
ମଁ ମ ମୁ ଘରକୁ ଆସିଛି ରଜ ପାଳିବା ପାଇଁ। କାସ ହୁଏ ଯେ ମାନେ ଏତେ ଆଡା ଚଉଡା ନାଇଁ ଆଉ। ଭଲସେ ହୁଏ ନାଇଁ ହଁ ବୁଲି ଆସୁଛି ଆଉ ଆଜି ଯିବି ଆଉ।
ଓହୋ ମାମୁଁ ଘର ତାହେଲେ ଅଛନ୍ତି।
ହଁ ମାମୁଁ ହଁରେ ହୁଁ ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି ଘରେ। ଘରେ ସମସ୍ତେ ଭଲ ଅଛନ୍ତି ଭାଇ କା ନାଁ ଏଇ ଛୁଆ ମାନେ
ସମସ୍ତେ ଭଲ ଅଛନ୍ତି ଆଉ ତମ ଘରେ କିଏ କିଏ ଅଛନ୍ତି ସଉ।
ଆମ ଘରେ ଆମ ହଜବେଣ୍ଡ ମୁଁ ଆମର ଛାତିଆ ଝିଅ ଗୋଟେ ଉ ଯା ଦେଢଶୁର ତାଙ୍କର ଦିଟା ଝିଅ ଆଉ ଶାଶୁ ଶଶ ସୁର ଆଉ ଆଉ ଖୁଡଶାଶୁ ଘରେ ତାଙ୍କ ଫ୍ୟାମିଲି ଆଉ।
ଓହୋ ଯାହା ହଉ ବଡ ପରିବାର ଆଉ।
ହଁ ହୁଁ ଜଏଣ୍ଟ ଫାମିଲି ଆଉ।
ହୁଁ
ହଁ ଆଉ
କା କରହଲେ ବ ବୋର ଲାଗିବ ପରିବାରରେ ପାଞ୍ଚ ଜଣ ରହିଲେ ଖୁସି ବାସୀ ଲାଗିବ।
ହୁଁ ଆମେ ଏଇ ଜା ଗାଁ ଭିତରୁ ଜାଗା ଭିତରୁ ଉଠି ଆସୁ ଯୋଉ ଏବେ ଯୋଉଟା ଅଛି ବେଶୀ ଘରଣା ବ୍ରାହ୍ମଣଙ୍କର ତ ଅଛନ୍ତି। ଆଉ କେ ଗୋଟେ ଘର ଦି ଘର ଅଛନ୍ତି। ପଟଟା ହାର ସାଇର ମଝିରେ ଅଛ ଆମ - ତ ହଁ ଆମେ ମାନେ ଏକୁଟିଆ ଘର ସେ ଏତେ କାସହିତ ମୀଳାମିଶା ନାହିଁ ଆଉ। ତାହେଲେ କି ଝାଡ଼େ ଖାଇଲା ବୋଲି ଯେ ଝାଡ଼େ ଗଛ।
ଆଉ ଏରା କେଉଠୁ ସାହି ସାଙ୍ଗରେ ଆଉ କଣ?
ନାଇଁ ବା ସେ ଆସନ୍ତି ଖାଲି ଏ ବୋରିଙ୍ଗି ଫୋରିଙ୍ଗ ଯାଇଛି କା ପାଣିର ପାଇଁ ଆସୁ ସେମିତି ଆସିଲେ ଯଦି କଥାବାର୍ତ୍ତା ଖାଲି ଭଲ ହୁଅନ୍ତୁ ବୋଉଟ
ଓହୋ ଆଉ ତମ ଆଡେ କଣ ଏଇ ଯୋଉ ପର୍ବପର୍ବାଣି ହୁଏ?
ଆମ ଆଡେ ଏଇ ଯୋଉ ଯାତ୍ରା ତମେ ଏଇ ଯୋଉ ମେଲଡି ଫେଲଡି ପଆଡେ ମୁଁ ତ କେବେ ରହିନି ମୁଁ ବାଙ୍ଗାଲୋରରେ ଥାଏ ରହିନି କେବେ?
ଓ ହ
ହଁ ବାହାର ହୁଏନି ଏବେ ହୁଏନି ଆଉ। ଯାତ୍ରା ସା କାଁ ମାନେ ଅଧ୍ୟାଂଶ ବାଟ କଲେ। ଏରା ଖେଦର୍ ପଡିଆ? ଏଇଠି ତାଙ୍କ ଗାଁରେ ଏତେ ଯାତ୍ରା ଫାତରା ନାହିଁ।
ହଁ ଆଉ ବର୍ଷା ବର୍ଷା କେମିତି ସିଆଡେ?
ବର୍ଷା ର ଅର୍ଥ ହଉଛି
ହଁ ଏଇଆଡେ ତ ସେମିତି ବର୍ଷା ବେଳ ଉଠଉଛି ହଉନି ଦି ଦିନ ହେଲା ଏ ଯତ୍ର ବ ଖରା ହଉଛି। ଗରମ ଜୋର ହଉଛି ବର୍ ଖରା ଜୋର ହଉଛି ଯେ ଗ
ଇଏ ହଁ ପା। କେଯାଏ ଖରା ହଉଛି ପୁଣି ମେଘ ପାଗ କରୁଛି କଣ କରିବ ଖରା ଭଳି ଦେଖିବା ଯାହା ବାଛି। ଯିବା ପାଇଁ ବର୍ଷା ହବ କଣ କରିବ? କଣ ନାଁ ମୋ ମାମୁ କାଲି ପୁଣି ଭୁବନେଶ୍ଵର ପଳେଇ ଆଉ ଛାଡି ନେବେନି ପୁଣି।
ଓହୋ ନାଇଁ ମୋର ହଉନି ତ ଯୋଉ
କାଲି ଏଠ କାଲି ଏଠ ଉଠେଇଥିଲା କେ ନାଇ ଜୋରେ ଆଉ କାଇହିଁ ହେଲା ଆଉ ହେଲାନି।
ଲାନିବା ପୁଣି କୁକୁଳି ଖରା ଜୋର ହେଲା ଆଜି ବି ଖରା ଜୋର ହଉଛି।
ହୁଁ।
ଆଉ କଣ ତମେ ସିଲେଇ ଫିଲେଇ କାମ ଶିଖିଛ ନା ନାହିଁ?
ନାଇଁ ମୁଁ ଏ ମେହେନ୍ଦୀ ଲଗେଇ ଶିଖିଛି ମେହେନ୍ଦି ଧୀରେ ଧୀରେ ଶିଖବି ଶିଖି ଆଗକୁ ଆଉ ପାରଲର କାମ ଟିକେ ଟିକେ ଶିଖି
ଓହୋ ଘରେ ବସିବା ଅପେକ୍ଷା ଆଉ କଣ କାମ?
ହଁ।
ଏଇରା ଟାଇମ ପାସ୍ କରିବା କ
ହଁ।
ଶିଖିଲେ ଭଲ।
ହେର ସେ ନିଜେ ମାନେ କଣ କହିଲ? ବ୍ଲାଉଜ ନ ଶିଖ ମାନେ ଧୀରେ ଧୀରେ ଶିଖିବାରେ ଡବଲ ସିଲେଇ ମାନେ ମେସିନ ଅଛି ଘରେ ଦିଟା ମେସିନି ସିଲେଇ ମେସିନ ଶଶୁର ରଖିଛନ୍ତି ବାପା। ଯେ ମତେ ଆସନି କହୁଛନ୍ତି ଶିଖେଇ ଦେବାକୁ ଟାଇମ ମିଳୁନି ମାନେ ଇଏ ଏଇଟା ତାକୁ ଦେ ଛୋଟ ଛୋଟ ଛୁଆ ମୋର ଗୋଟେ ସେ ରଖେଇବାକୁ ଦଉନି କାହା ପାଖରେ ରହୁନି।
ଓହୋ ଆଉ ଟିକେ ବଡ ହେଲାଠୁ ଶିଖିବ ଆଉ ନାଇଁ ନିଜେ ଶିଖିଥିଲେ ବାହାର କାମ ନ କର ନିଜ ଘର କାମ ଦ ବ୍ଲାଉଜ ଟିକେ ସିଲେଇ କରିଦେଲା କି ଏଇ ଯୋଉ ଘରେ ଲୁଙ୍ଗି ଫୁଙ୍ଗି ମୁହମାରିବାକୁ ବାହାରକୁ ଦିଆ ଦିଆଯାଉଛି ସେରା ତ ଘରେ କରିପାରିବ।
ଖାଲି ଡବଲ ସିଲେଇ ହଁ ଡବଲ ସିଲେଇ ଏଟା ମୁହଁ ମାରିବା ଟା ଶିଖିଦେଲେ ସଇଲା ନିଜେ ତାଙ୍କୁ ବାହାରେ ଯାହା ଦବା ଅପେକ୍ଷା ନିଜର ମେସିନ୍ ଅଛି ନା ନିଜେ ପକେଇଲେ ମାରିପାରିବ ମେସି ମେନ ହଉଛି ମେସିନ ଚଲେଇବା ଟା ଶିଖିଲା ପରେ ତ ଧୀରେ ଧୀରେ ନାହିନେ କଣ?
କିଛି ମୁଁ ଏଇ ସାଇଆ ବ୍ଲାଉଜ ଆଉ ଏଇ ଚୁଡଦାର ଛୁଆ ଛୋଟ ଛୁଆଙ୍କର ଡ୍ରେସ ଡ୍ରେସ
ମାନ ହଁ ନଣନ୍ଦ ମାନେ ଶିଖିଛନ୍ତି ସେ ଆସନ୍ତି ତାଙ୍କ ଚାକିରି ଉପରୁ ଆସିଲେ ସିନା ଟିକେ ଚାକିରି ଓପରେ ସବୁବେଳେ ରହିଲେ ଆଉ
କଣ କି ସେଟା ଯଦି ଏ ଚାରି ଛଅ ଦିନ ଖଣ୍ଡେ ଘଣ୍ଟେ ଘଣ୍ଟେ ଟାଇମ ଦବ ତାହେଲେ ଶିଖିଯିବ।
ହଁ ସେ ରହୁନାହାନ୍ତି ବା ଏବେ ସାନ ନଣନ୍ଦ ଯିଏ ସେ ଚାକିରି କରୁଥିଲେ ସେ ବାହାରେ ରହିକିନା ତାଙ୍କର ଗମେଣ୍ଟ ରେ ହେଇଗଲା। ସେ ତାଙ୍କର ବାହାର ହେଲେ ବାହାଘର ହେଇ ଗଲେ ଆଉ ସିଏ ଏମିତି ଆସ ଦିନେ ଦି ଦିନ ବୁଲିକିନା ଯାଉଛନ୍ତି ଆଉ ତାଙ୍କୁ କହିହବ କି କାମ ନିମନ୍ତ୍ର ହେ ଆଜି ଏଇ ଟା ସେ ଆସୁଛି ଅକରୁ ବୁଲି ବୁଲିବା ପାଇଁ ଆଉ କହିିବଉନି କୋଉଠେ ଫ୍ରୀରେ ରହିଲେ ତା ପାଖରେ ବସିଲେ ଯାଇକିନା ଶିଖି ହବ।
ହୁଁ।
ମାମୁଁ ଘରକୁ ଆସିଲେ ଜଣେ ମାଉସୀ ଆମଠୁ ଶିଖୁଅନ୍ତି। କରୁଛନ୍ତି ସେ ପାର୍ଲର ରେ ବି କରୁଛନ୍ତି ସେ ତାର ଏଇଡି ଘରେ ଅନ୍ ଲା ମେସିନ୍ ପକେଇଲା। ଆଉ କେତେବେଳେ ତାଙ୍କ ପାଖରେ ଆସିଲେ ବସିଲେ ଉଠିଲେ ହବ ଆଉ।
ହୁଁ ନାଇଁରା ଅଧଘଣ୍ଟା ଲେଖା ବସି ପଡିଲେ ସିଲେଇ ମାନେ ସିଲେଇରେ ଛୁଞ୍ଚିରେ ସୂତାଟା ଧର ଭରି କରିବାର ଶିଖିଦେଲ ଏଇଟା ଚଲେଇବା ଟା ବେଶୀ କଷ୍ଟ ନାହିଁ।
ହଁ ଦେଖି ଚାହିଁକି କରୁଥିବ ନହେଲେ ହାତ ରେ କେତେବେଳେ ଛୁଞ୍ଚି ପଶି
ନା ନା ଆରେ ମୁଁ କଲି ନା ମୁଁ କଲିଣି ଛ ସାତ ସତ ବର୍ଷ ହେଲା କଲିନି।
ନ ଏ ଯଉ ଏ ରଜକୁ ପର୍ବପର୍ବାଣ ଭଲ ଭ ଭିଡ ପଡୁଥିବ ଆଉ।
ହଁ ବା ଏଇଟା ତ ବେଶୀ ଯୋଉ ଏଇ ଅନଲାଇନ ଅନଲାଇନ ରେ ସବୁ ଛୁଆ ଯୋଉ ଡ୍ରେସ ମଗେଇ ଦଉଛନ୍ତି ଆଉ ହେରା କଣ ସବୁ ଫିଟିଙ୍ଗ ଆସୁଛି କି। ଯାହାଲେ ଏରା ମାରିବାକୁ ପଡିବ ସେଇା ବେଶୀ ଆସୁଛି ଏଇ ରଜ ହଁ ରଜ ଦଶହରା ଅଷ୍ଟମୀ ଏଇ ରାରେ ତ ବେଶୀ। ସେ ଏଇ ରଥ ଯାତ୍ରା କୁ ଉ ସାତ ହଳ ଗଣ୍ଡେ ଡ୍ରେସ ଦେଇ ହେ ଲାଣି ଦେଇଛନ୍ତି ମାରିବା ପାଇଁ।
ହଁ ପୁଣି ଆଗକୁ ଗଣେଇ ସୁ ଯା ରାକ୍ଷିବୁନି ମା ଆଶୁଚି ରେଡି ଥାଅ।
ଆଉୁର। ଦଉଛନ୍ତି ଆଉ ମୁଁ କିଛି ସେମିତି ଡିମାଣ୍ଡ କରେନି। ଜେ ଯାହା ଦେଲା ଆଉ।
ହଁ ଏ ଡି ମାଡ କଣ କରନି ଏ ଜ ଲୋ କ ର କ।
ହୁଁ।
ହୁଁ ତମ ବ୍ଲାଉଜ ଟା ଫିକ୍ସ ରେଟ ଥିବ ନା।
ବ୍ଲାଉଜ ଯେ କଟି ମାନେ ଡିଜାଇନ ନେଇକି।
ହୁଁ।
ମାନେ ତମେ ସିମ୍ପୁଲ କରିବ ଧର ଖାଲି ସିମ୍ପଲ ଡେଲିଜୁ ବ୍ଲାଉଜ୍ କରିବ ସେ ଅସ୍ତ୍ର କପଡା କଇବ ଏଟା ହଉଛି ଶହେ କୋଡିଏ ଟଙ୍କା ଶହେତିରିଶ ଟଙ୍କା ଏମିତି ଡିଜାଇନ ଅଛି।
ହଁ।
ଆଉ ତାପରେ ଏଇ ଯୋଉ ବ୍ଲାଉଜ ର ଚୁମକି ହୁମକି ଲାଗୁଛି ଷ୍ଟୋନ ଲାଗୁଛି। ତାପରେ ଡୋରି ଲାଗୁଛି ହଁ ହଁ। ସେରା ଆଉ ଟିକେ ଅଧିକ ପରିଶ୍ରମ ନା।
ହୁଁ।
ସେରା ଅଧିକ ପରିଶ୍ରମ।
ହୁଁ ଆମେ ସିନା ବ୍ଲାଉଜ୍ ଦେଇଦଉଛୁ। ହଁ ଆମ ବ୍ଲାଉଜ ଦେଇଦଉଛେ ତାପରେ ସେଏ ଯୋଉ କରନ୍ତୁ ଯୋଉ କଷ୍ଟରେ। ମାନେ କେତେ ସେତେ ବସିକି ତାକୁ କା ଟେ ତାକୁ ଏତିକି ଫି ଏତିକି ହବ ଯୋଉ ସେ ଯୋଉ କରୁହନ୍ତି ଟାଇ ଆଉ ଆ ପଇସା। ସେତେବେ ବଳ କଣ କିଲଣି ବ ହଁ
ମାନେ ଯୋଉ ସୁୂତା ଶାଢୀ ବ୍ଲାଉଜରେ ଅଲଗା ତାପରେ ଯୋଉ ପଲିଷ୍ଟର ଯଉ ଶଢୀରେ ଆସୁଛି ଷ୍ଟୋନ ଶାଢୀରେ ଆଗରେ ବ୍ଲାଉଜ ତିଆରି କରିବାକୁ।
ହେ ଏଇଟାକୁ ଲଗା। ହଁ ଆଉ ଜିମିଚ କପଡା ଟା ବେଶ ହସି ଯାଉଥିବ ଆ।
ସେରା ଖସି ଯାଉଛିିବା।
ହୁଁ ଆଉ ଲେହେଙ୍ଗା ତ ପଡୁନି ଲେହେଙ୍ଗା ପଡୁନି ତ ହାବୁଡରେ।
ନାଇଁ ନାଇଁ ଲେହେଙ୍ଗା କାଇଁ। ଲେହେଙ୍ଗା ଟା ଶିଖିଛି ଯେ ମୁଂସେମିତି ସେ କରିନି କେବେ କ
ଲେହେଙ୍ଗା ମୋର ତିନିଟା ବାହାଘର ବେଳକୁ ହେଇଥିଲା ମୁଁ ଯାଇନା ନିଜେ ସାହାଯ୍ୟ କରୁଥିଲି।
ହଂ କି।
ହଁ ମାନେ ମୁଁ ଏପଟୁ
ତିନ ଜଣିଆ ନହଲେ
ଆଠ ଦଶ ହଜାର ଲେହେଙ୍ଗା ଆ ଡବଲ ତ୍ରିପଲ୍ କେନ କେନ୍ ବାଲା ଲେହେଙ୍ଗା ଟା ସେ କଣ ଏପଟୁ ଜଣେ ଘିଞ୍ଚିଲେ ଜାଇକିନା ତମ ସିଲେ କରିପାରିବ ନହେଲେ ନର୍ମାଲ ମେସିନ ରେ ସିଲେଇ ହଉନି।
ନାଇଁ ବା ତା ତାର ଅଲଗା ଅଛି ନା।
ହଁ ଆଜି ଆ ତମର ପ୍ରାକ୍ଟିସ ହେଇଗଲାଣି ଘଣ୍ଟାଏ କରି ତମେ ଗୋଟେ ବ୍ଲାଉଜ ବନେଇ ପାରିବ ଏବେ।
ହଁ ବ୍ଲାଉଜ। ଯୋଉ ଏଇ ବଟମ ଲଗେଇବା ଟା ମୁଁ ଚାରିଟା ବ୍ଲାଉଜ ଗୋଟେ ଦିନରେ ଲ କରିବି ସେଥିରେ ପୁଣି ରୋଷେଇ ବାସ ଅଛି ସେଥିରେ ଶାଶୁ ଶଶୁର ଅଛନ୍ତି ଏଥିରେ ଛୁଏ ସ୍କୁଲୁ ଯିବେ। ତା ଭିତରେ ଟାଇମ ବାହାର କରିକି କରିବାକୁ ପଡିବ।
ହୁଁ।
ସିଏ ପଳେଇଲେନା ସ୍କୁଲରୁ ହ ଏଇଠି ଟାଇମ ହେଇଯାଉଚି କାହିଁକ ନା ଦଶଟାରୁ ଚାରିଟା ଛୁଆ ପଳେଇଲେ ସ୍କୁଲ ଆଉ ହୁଏତ ଆମର ଏ ଆମ ଅ ଶାଶୁ ଶ୍ୱଶୁର ଖାଇଦେବେ ବାରଟା ସେ ବାରଟା ସାଢେ ବାରଟାରେ ଖାଇଦେବେ ମୋର ହେଠୁ ସାଢେ ବାରଟା ଟାରୁ ଚାରିଟା ପର୍ଯ୍ୟନ୍ତ ମୋର ଆଉ କିଛି କାମ ନାହିଁ। କିଛି କାମ ନାହିଁ ତା ହଁ। ହେଥିରେ ପୁଣି ଯୋଉ ଉ ଉଲରେ କରୁଚି ସିଲେଇ
ମୋଜା ସୁଇଟର।
କୃସରେ କରୁଚି ମାନେ ଏଇ ଯୋଉ ଫିଲ୍ଟର କଭର ଏ ଟେବୁଲ ତା କଭର। ଯେତେବେଳେ ଜଉଟା ହେଲା ଇଚ୍ଛା ହେଲା ଆଉ,।
ହଁ ଅଁ।
ନାଇଁ ଆଗ ଯଉରା ସିଲେଇ ଲୋକ ଦେଇଛନ୍ତି ସେଇରାକୁ ସିଲେଇରାକୁ ସାରିଦଉଚି ତାପରେ ସାରେ।
ହଁ ହ ହଁ। ହଉ ରଖୁଛି ଆ ଟାଇମ ହେଇ ଗ ହଉ
ଆ ହଁ।